ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ୱାନ ଟୁ ଥ୍ରୀ ଫୋର୍।
ତୁ ଏବେ କୋଉଠି ଅଛୁ?
ମୁଁ ଏବେ ରୋଡ଼ ରେ ଅଛି। ଆଛା।
ତାବରଣ କିପରି ଅଛି?
ଏଠିକା ବାତାବରଣ ମେଘରେ ପ୍ର ବର୍ଷା ଆଉ ପାଣିରେ ପରିପୂର୍ଣ। ହୁଁ।
ଏବେ ତ ଚାରିଆଡ ବର୍ଷା ସବୁ ଛାଡି ସାଇଲାନି।
ହଁ ଟିକେ ଟିକେ ଝିପି ଝିପି ବର୍ଷା ହଉଛି।
ହଁ। ତ ତା ଆପଣ କିଛି ବର୍ଷା ଋତୁ ବିଷୟରେ କିଛି କହିପାରିବେ?
ହୁ ବର୍ଷା ଋତୁରେ ଯୋଉ ପନିପରିବା ଯୋଉ ଭଲ ଫଳ ଫଳେ ସେ ଯୋଉ ମୌସମ ଟା ତାର ମାନେ ରଜ ଆଉ ରଥର ପର୍ବ ସେଥିରେ ଛତୁ ଫୁଟିବାର ସମ୍ଭବନା ଥାଏ। ହ୍ୟାଲୋ।
ହଁ।
ଶୁଭୁଚି ମୋ କଥା?
ହଁ ହଁ ସୁଭୁଚି।
ହଁ ତ ଏଇ ଋତୁରେ ଆମକୁ ବିଭିନ୍ନ ପ୍ରକାର ଜିନିଷ ସବୁ ଦେଖିବାକୁ ମିଳେ ଯେମିତି କିି ହ
ହଁ।
ଦେଖାଯାଏନି
ହଁ।
ଏହାର ଯୋଉ ନରମ ନରମ ମୋର କଷ୍ଟ ନୁହଁ ଆଁ
ଭଏସ କ୍ଲିୟର ଆସୁନି। ଭଏସ କ୍ଲିୟର ଆସୁନି।
ଏବେ? ଏବେ ଆସିଲା?
ହଁ ହ ଏବେ ଆସିଲା।
ଆ ହ ମୋବାଇଲରେ ଟିକେ ଡିଷ୍ଟାନ୍ସ ହେଇଗଲେ ଭଏସ କ୍ଲିୟର ହଉନି ମୋର।
ହଁ ହଁ।
ହଉ କଣ ଖାଇଥିଲେ?
ଆଜ୍ଞା।
କଣ ଖାଇଥିଲେ?
ପିଠା ଆଳୁ ତରକାରୀ।
ହଁ ଆଳୁ ତରକାରି?
ଆଜ୍ଞା।
କୋଉ ପିଠା?
ଚକୁଳି ପିଠା।
ଘରେ ତାହଲେ ଚ ପ୍ରବ ସମ୍ଭାବନା? ହୁଁ।
ତ ଆପଣ କହିପାରିବେ କି ବର୍ଷା ଋତୁ ବିଷୟରେ କିଛି?
କରୁଛୁ ଶସ୍ୟ ଶ୍ୟାମଳ ସବୁଜ ସୁନ୍ଦର ଦେଖାଯାଏ ସବୁ କିିଛି। ଏବଂ ଏହି ଋତୁରେ ଅଧିକ ପରିମାଣରେ ସାପ ବେଙ୍ଗ ମଶା ମାଛି ମାନେ ବୁଲନ୍ତି। ଯାହାକି ଲୋକମାନେ ରୋଗା ଆକ୍ରାନ୍ତ ବି ହୋଇଥାନ୍ତି। କିନ୍ତୁ ଏହି ଋତରେ ଏହି ସବୁ ଆହୁରି କିଛି ଅଧିକ କାର୍ଯ୍ୟ ଭଲ ସବୁ ହୋଇଥାଏ। ଫସଲ ଫଳିବା ସହିତ କୃଷକ ବି ହ୍ୟାଲୋ।
ହ୍ୟାଲୋ।
ହଁ ଫସଲ ଭଲ ଅମଳ ହେଇଥାଏ ବର୍ଷା ଋତୁରେ। ହଁ ବିଲ ବାଡି ଚାରିଆଡେ ପାଣି ଜଳ ପୂର୍ଣ୍ଣ ଜଳମଗ୍ନ ହେଇକିଥାଏ। ହ ମୁଁ ଏତିକି ଜାଣିଛି।
ଆଉ ଏହି ଋତୁରେ ଅଧିଏହି ଋତୁରେ ଅଧିକ ଦାନ ଧାନ ଚାଷ କରାଯାଏ।
ହଁ ଖରି ଫସଲ।
ଖରି ଫସଲ ଆଉ ରବି ଫସଲ କେବେ ସେଟା? ମାନେ ଚାଷ କରାଯାଏ।
ରବି ଫସଲ ଅମଳ ଅ କେବେ କରାଯାଏ?
ହ।
ସେଥିପାଇଁ ପ୍ରୋସେସିଂ ମାନେ ତାର ଅ ଯୋଉ ଉପାୟ ସେଟା ହଁ ରାକ୍ଷୀ ପୂର୍ଣ୍ଣିମା ପରବର୍ତ୍ତୀ ସମୟରେ ତାହାକୁ ଆରମ୍ଭ କରାଯାଏ ଯାହାକୁ କୁହନ୍ତି ଛାଟ୍ ପୂଜା ବିହାରୀ ଭାଷାରେ। ଚିଟଉ ନା କଣ ଚିତଉ ପୂଜା। ବର୍ତ୍ତମାନ ତ ଚାଷ କରିବା ପାଇଁ ଲଙ୍ଗଳ ପୂଜା କରାଯାଇ ହେଇଯାଇ ସାର ପୂଜା କରା ସରି ଯାଇଥିବ।
କାଲି ଯେମିତି କିି ଥିଲା ସ୍ନାନ ପୂର୍ଣିମା ତା ବିଷୟରେ ଆପଣ କିଛି କହିପାରିବେ କି?
ହଁ ଯୋଉଥିରେ କି ମାନେ ମୋରି ନା। ଆମ୍ୱ ଟା କିନ୍ତୁ ମୋର ମୁଁ ନୁହଁ। ସେ ଗାଧୋଇବେ ଶହେ ଆଠ ଗରା।
ହୁଁ।
ସେଥିରେ ଗାଧୋଇବା ସମୟରେ ତାଙ୍କୁ ଜର
ଷୋହଳ ଦିନି।
ରଣ ହେଲା ପରେଳେଣ ବାହାରିବେ। ତାଙ୍କ ମାଉସି ପାଖକୁ ଯିବେବୋଲି।
ପସରେ ବହୁତ ସାରା ଧ୍ୱନି ଶୁଭୁଛି।
କାର ରାଜ ରାସ୍ତାରେ ଯାଉଛୁ।
ଆପଣ ବି କହିପାରିବେ କି ଏବେ ଯେ କି? ଭଗବାନ ଜଗ୍ ମାନେ ଗୋଟା ମାନେ ସବୁ ନିଜ ଭଏସ-ଜଗନ୍ନାଥ ମନ୍ଦିର ଉପରେ ଯ-ଗୋଟା ପତାକା ଉଡେ। ସେଟା ଅପୋଜିଟ କାହିଁକି ଉଡ଼େ?
ହ। କାରଣ ସମୁଦ୍ରର ନିର୍ମାଣ। ଯେହେତୁ ତାର ପବନ ର-ଧ୍ୱନି କୁ ଦିଗ ପରିବର୍ତ୍ତନ କରିବା ପାଇଁ ଅପୋଜିଟ ଥାଏ ମାନେ ତାର ବିପରୀତ ଦିଗରେ ଉଡେ। ରାଇଟ।
ନା ନା ଏଇଟା ଆଜି ପର୍ଯ୍ୟନ୍ତ ବଡ ବଡ ସାଇଣ୍ଟିଷ୍ଟ ବା ବୈଜ୍ଞାନିକ୍ ସେମାନେ ବି ଖୋଜି ଭାର କରି ପାରି ନାହାନ୍ ନ୍ତି କାହିଁକି ଯେ ତାର ଗୋଟ ଆଉ ବିପରୀତ ଦିଗରେ ପତକା ଆଟି ସବୁଦିନ ଉଡେ।
କିନ୍ତୁ ଶାସ୍ତ୍ରରେ ଏହା ହିଁ ଲେଖା ହେଇଚି। ହୁଁ ତ କୁହନ୍ତୁ।
ଆମକୁ ଆଗକୁ ଆସୁଚି ଯୋଉ ପା ରାକ୍ଷୀ ପୂର୍ଣ୍ଣିମା ତା ବିଷୟରେ କିଛି କୁହନ୍ତୁ କି।
ହଁ ତାର ବି ସେ ଏଟା ତାର ବି ଗୋଟେ ଉଁ ମାନେ ଇତିହାସ ଅଛି। ଯେତବେଳେ ରାଜା ମହାରାଜାଙ୍କ ଯୁଦ୍ଧ ଚାଲିଥିଲା
ଆଜ୍ଞା।
ସେ ସମୟରେ ଗୋଟେ ରାଣୀଙ୍କୁ ବଞ୍ଚେଇବା ପାଇଁ ଗୋଟେ ରାଜା ଯାଇଥିଲେ। ତ ସିଏ ସେ କୁ ଭାଇ ଭୋଉଣୀ ବା ର ରାକ୍ଷୀ ପୂର୍ଣ୍ଣମୀ ଷ୍ଟାର୍ଟ ହେଇଚି। ଏଟା ଇତିହାସ କୋହୁଚି। କିନ୍ତୁ ତାର ରହସ୍ୟ ଆମେ ବି ଜାଣିନୁ କିନ୍ତୁ ସେଇ ସମୟରେ ଲଙ୍ଗଳ ପୂଜା ହୁଏ। ଯେହେତୁ ଚାଷ କରିବାକୁ ଠିକ୍ ଟାଇମ୍ ଆଉ ସଠିକ ସମୟ।
ଅ ରକ୍ଷା ଉଁ ମାନେ ଅ ଯୋଉ ଗହ୍ମା ପୂର୍ଣ୍ଣିମା ଯୋଉଟା କୋହୁଚ ସେଦିନ ହୋଉଚି ବଳ ବଳଭଦ୍ରଙ୍କ ଜନ୍ମଧିର।
ହଁ।
ଫାର୍ଷ୍ଟ ସୁଭ ମାଆ ସୁଭଦ୍ରା ବଳଭଦ୍ର ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧନ୍ତି ତାପରେ ଆମେ ଯେ ସାଧାରଣ ମଣିଷ ଯୋଉମା ସେମାନେ ତାଙ୍କ ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି।
ହଁ ଠିକ ଠିକ। ରାଇଟ୍ ସଠିକ ଆଉ ଉତ୍ତର।
ଆଉ ଆପଣ କହିପାରିବେ କି
ହୁଁ।
ଆମ ଯୋଉ ଭୁବନେଶ୍ଵରରେ ଅବସ୍ତିତ ଲିଙ୍ଗରାଜ ମନ୍ଦିର ତାକୁ ପ୍ରତିଷ୍ଠା କିଏ କରିଥିଲେ?
ଏଁ ଅଜାତ ଥିଲେ କଣ କଣ ଗୋଟେ ଲଲାଟ ଯଜାତି କେଶର ସି ସିଂ
ହଁ ତ କୋଣାର୍କ ମନ୍ଦିରକୁ?
ଲାଙ୍ଗୁଳା ନରସିଂହ ଦେବ। ସେ ତାଙ୍କର ହେବେ ଯେ ଆଁ
ଆଉ ଜଗନ୍ନାଥ ମନ୍ଦିରକୁ?
ଚୋଡଙ୍ଗ ଦେବ।
ଆଉ ଏମିତି ମାନେ ଆମ ଭୁବନେଶ୍ୱରରେ ତ ଯେ ଏଟା କୁହନ୍ତି କି ଲିଙ୍ଗରାଜ୍ ଜ ମନ୍ଦିର ତା ଉପରେ ଗୋଟେ ଅଛି ଦିଆହେଇଚି ଯେମତି କି ଗୋଟେ ହୋଉଚି ଶିବ ଧନୁ। ଗୋଟା ଅଛି ଉଁ ଲିଙ୍ଗରାଜ ମନ୍ଦିରରେ ଆଉ ଗୋଟେ ଅଛି ନେପାଳ ର ଗୋଟେ ମନ୍ଦିର ଶିବ ମନ୍ଦିରରେ ସେ ମାନେ। ଶିବ ଧନୁ ଅଚି ଶିବ ଧନୁ ଯେତେବେଳେ ଦି ଭାଙ୍ଗ ହେଇ ହେଇଥିଲା ଯେତେଳେ ଶ୍ରୀରାମ ଚନ୍ଦ୍ର ଶିବ। ଶିବଧନଙ୍କୁ ଦିଇ ଭାଗ କରିଥିଲେ ଗୋଟେ ଭାଗ ଅଥିଲେ ଲିଙ୍ଗରାଜ ମନ୍ଦିରରେ ଏବେ ଅଛି ଉପରେ। ଆଉ ଗୋଟେ ଭାଗ ଅଛି ନେପାଳରେ।
ହଁ। ହ ବିଷୁରେ।
ତ ଆପଣଙ୍କୁ ଆଁ ଆଉ କିଛି କହିବାକୁ ଚାହୁଁଛନ୍ତି ବର୍ଷା ଋତୁ ବିଷୟରେ?
ମୁଁ ତ ଯାହା ଜାଣିଥିଲି ସେ କହିଲି ମୁଁ ଛିଛି
ତ ଆପଣ କହିପାରିବେ କି ଏ ବର୍ଷା ଋତୁରେ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ।
ବ୍ୟାଙ୍କ୍ ଚାରିପଟେ କି ସୁଗନ୍ଧ ବାସନା।